ହାଲୋ।
ହଁ।
ଆଉ କଣ ଖବର କଣ କରୁଚୁ?
ସବୁ ଭଲ।
କୁଆଡେ ବୁଲୁଚୁ?
ଏ ଟିକେ ଜଙ୍ଗଲ୍ ଆଡ଼େ ଆଇଥିଲି ପବନ ଖାଇ।
ଭାତ ଖାଉନ କି?
ଭାତ ଖାଉଛି ଝାଳ ଶୁଖିବା ପାଇଁ ପବନ।
ପବନ ଟିକେ ଖାଉଛୁ?
ହଁ ଗରମ୍ ହେଉଚି ଆଉ।
ଏ ପବନ ତ ଖାଇବା କଥା ନୁହଁ, ହେରେ ତ ଛୁଇଁବା କଥା କିନ୍ତୁ ପବନଟାକୁ ଖାଇଦଉଚ।
ହଁ ସେଇ ଦେହରେ ପବନ ବଜିଲେ ଯୋଉ ଆନନ୍ଦ ଟା ଲାଗେ।
ହୁଁ।
ସେ ମଜାଟା ନେବାକୁ ଆସିଚି ଆଉ
ହୁଁ ଭଲ କଥା ଏଇତ ଦୁନିଆ ଆଉ!
ହଁ
ଆଉ କଣ ହାଲଚାଲ ଦେହପା ସବୁ କେମିତି?
ଦେହପା ଭଲ
ଟିକେ ରହି ରହି କହିଲେ ବି ଭଲ ହେବ ଯେ,
ହଁ
ନା କଣ?
ଅ ଟିକେ ଝାଳ ହଉଛି ଆଉ ସେ ଏଇଠି ଯୋଗୁ, ପବନ ଖାଇବା ଟିକେ ଆଉ ଶ୍ ଗରମ ଆଉ ନହେଲେ ସବୁ ଭଲ ଆଉ,
ଯେ କୋଉଠି ଗାଧଉଛ ଘରେ ନା ନାଳକୁ ଯାଉଛ ନା ପୋଖରୀ?
ଏ ଘରେ କୂଅରେ କୂଅରୁ ପାଣି କାଢ଼ିକି, ଗରା ସାହାଯ୍ୟରେ ଗାଧୋଉଛୁ ଆଉ
ଓହୋ ଆମର ତ ନାଳ, ପୋଖରୀ କୋଉଦିନ ଟ୍ୟାପ ବିଭିନ୍ନ ପ୍ରକାର ପାଣି ଗାଧଉଛୁ।
ଓ ଦେହ ଖରାପ ହଉନି ବିଭିନ୍ନ ପ୍ରକାର ପାଣି ଗାଧୋଇବା ଦ୍ଵାରା?
ହବ ସବୁ ପାଣି ଦେହକୁ ତ ସୁଟ୍ କରୁଛି ଆଉ,
ଓ ହ ଭଲ ଦେହ ଖଣ୍ଡେ ପାଇଛ ଆଉ,
ହୁଁ ପୁରା ତ କହିବାକୁ ଗଲେ ପିତ୍ତଳ ଦେହ ଆଉ!
ହଁ
ନା କଣ?
ହଁ
ଆଉ ତମ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ।
ହୁଁ ହୁଁ ଆଉ ଚାକିରି ବାକିରି?
ଚାକିରି କରିବା ଆଉ! ଖରାଦିନଟା ଯାଉ ଘରୁ ବାହାରି ହେଉନି ଆସିଛି ଛୁଟିରେ,
ଛୁଟିରେ ଆସିଛ।
ହଁ
କେତେ ଦିନକୁ ଥରେ ଛୁଟି ଦେଉଛନ୍ତି?
ଏ ଛୁଟି ତ ମାସକୁ ଚାରିଟା, ଖରା ଦିନ ଯୋଗୁଁ ପଳେଇ ଆସିଛି ଆଉ ଯାଇ ହେଉନି ଆଉ ଗରମ ହେଉଛି,
ଓହୋ ଏମିତ୍ ତାହାଲେ ହଉଛି
ହଁ
ତାହେଲେ କଣ କରିବା? ଗରମ ତ ଏମିତି ଅସହ୍ୟ ହେଉଛି ସବୁ କାମ କେମିତି ହବ, କେମିତି କଣ ଚାଲିବା,
ଲୋକଙ୍କ ଯୋଗୁ ନି ଲୋକଙ୍କ ଯୋଗୁଁ ଏତେ କଥା ଗ ଗଛ କାଟିବା ଦ୍ଵାରା ପାଣିପାଗରେ ପରିବର୍ତ୍ତନ ଘଟୁଛି,
ହଁ
ଗଛ ଲଗେଇବା, ଗଛ କାଟୁଛନ୍ତି ଗଛ ପୁଣି ଲଗେଇବା କଥା ନା ନାହିଁ।
ହଁ ସବୁଆଡୁ ଲଗେଇବାକୁ ପଡ଼ିବ।
ହଳ ହବନି।
ଏବେ ସବୁଜ ସୁନ୍ଦର ପାଇଁ, ସରକାର କିଛି ପଦକ୍ଷେପ ନେଉଛନ୍ତି ତ ତଥାପି ଗୋଟେ ପଦ ନେଲେ ପାଦ ନେଲେ ଦି ପାଦ ଗଛ କାଟି ଦେଉଛନ୍ତି ଲୋକ।
ହୁଁ।
ଆଉ କଣ କେମିତି ହବ?
ସେଟା ବି ସତ କଥା, ବୃକ୍ଷ ହିଁ ଜୀବନ ଗଛ ନଥିଲେ ବର୍ଷ ର୍ଶା ହବନି, ଗଛ ନଥିଲେ ପବନ ହବନି, ଅମ୍ଳଜାନ ଆସିବନି। ଲୋକେ ମରି ମାରି ଯିବେ।
ହଁ।
ଆଉ କୁହ ତମ ଆଉ କେତେ କଣ ଗଲାଣି ତମ ଯୋଉ ଘର କାମ କରୁଥିଲ।
ଘର କାମ ଆଉ ଦିଇ ବଖରା ଅଛି।
ଆଉ ଦିଘରା ଅଛି।
ହଁ।
କମ୍ପ୍ଲିଟ୍ ହେଇନି।
ନା। ଆଉ ଦିିବଖ ଦି ବଖରା ଆଉ ଦି ଦିନିକେ ହେଇଯିବ ଆଉ।
ଆଉ ଦି ଦିନ କେ ହେଇଯିବ।
ହଁ। ସାଙ୍ଗଟକୁ ଡାକିଛି, ସେ ଆସିଲେ, କରିଦବ ଆଉ।
ଦି ବଖରା।
ହଁ।
ତମ ସାଙ୍ଗ କଣ ମିସ୍ତ୍ରୀ?
ସିଏ ଟିକେ କିଛି ଭଲ କାମ କରେ।
ହୁଁ।
ସେଟା ଗୋ ବାଲି ସିମେଣ୍ଟ ଗୋଳେଇବ ମାନେ।
ହୁଁ। ଏଇ ଶାଳୁଆ ଗଛରୁ ଝୁଣା ଉତ୍ପାଦନ କଲେ ବି ଭଲ।
ହଁ ପ୍ରକୃତିକ ଇଏ।
ହଁ, ଝୁଣା ତ ଶାଳୁଆ ଗଛରୁ ହିଁ ତିଆରି ହୁଏ।
ହଁ।
ସେ ଶାଳୁଆ ଗଛରୁ କଲେ ବି ଭଲ। କାରଣ ସିଏ ଗୋଟେ ଗଛ କମ୍ ପାଣିରେ ମଧ୍ୟ ସେ ଗଛଟା ବଞ୍ଚିପାରିବ।
ହଁ।
ଭଲ ଗଛ ଝୁଣା ଫୁଣା ଉତ୍ପାଦନ କରିବା କଥା ଶାଳୁଆ ଗଛରୁୁ ଆ ସତ କଥା, ନା କଣ କହୁଛ?
ହଁ, କିନ୍ତୁ ଟିକେ ବଢ଼ିବା ପାଇଁ ଗଛଟା ସମୟ ନବ।
ହଁ।
କଣ କୋଇଲି ବୋବେଇଆର ଶୁଭୁଛି, କୋଉଠି ଅଛ କି?
ଏଇ ତ ଜଙ୍ଗଲ ଆଡେ ବସିଛି ସାଳୁଆ ଗଛ ମୂଳେ। ପକ୍ଷୀ ବୋବୋଉଛନ୍ତି। ହଁ, ଭଲ ଲାଗୁଛି ଇଏ ପ୍ରାକୃତିକ ସୌନ୍ଦର୍ଯ୍ୟ।
ଅ ହଁ।
ଆଉ ପାଣିପାଗ କଣ ଖବର ତମ ଆଡ଼େ?
ପାଣିପାଗ ସବୁ ଠିକ୍ ଠାକ୍ ଅଛି। ଖାଲି ମେଘୁଆ ଟିକେ ଟିକେ ଉଠେଇଚି। ଦେଖିଆ କଣ ହଉଚି ଆଉ।
ଆଉ ମେଘ କେବେ ହେଇଥିଲା?
ମେଘ ହେଇଥିଲା ଦି ଦିନି ତଳେ ଯେ ମେଘଟା କାଇଁ କାଇଁ ଆଉ କେତେ ଏତେ ପ୍ରଭାବ ପକେଇଲାନି ଶୁଖିଲା ମାଟି ସାଙ୍ଗେ ସାଙ୍ଗେ ପାଣି ଟାଣି ନଉଚି। ଏଇ ବର୍ଷ କଣ କମ୍ ମେଘ ହବ ବୋଲି କହୁଚନ୍ତି ତ। ଦେଖିବା କଣ ହଉଚି ଆଉ।
ସବୁ ତ ସେଇ ଗଛ କାଟିବା ଦ୍ବାରା ଲୋକଙ୍କ ଯୋଗୁଁ ଏତେ କଥା ଆଉ କଣ କରିବା।
ହଁ।
ନିଜେ ନିଜକୁ ମାରୁଚନ୍ତି।
ହୁଁ ଆଉ। ଅଁ -ତମର ଏଇପାଳି କଉ ଚାଷଟା କରୁଚ ମୁଖ୍ୟ?
ଆମର ତ ଓଡିଶାରେ ମୁଖ୍ୟ ହେଲା ଧାନ। ଧାନ ସରିବା ପରେ ବିରି, କୋଳଥ, ମୁଗ, ବାଦାମ୍ ଚାଷ ହୁଏ ଆଉ।
ହୁଁ ଆଉ ରଜ ଏଇ ପାଳି କେମିତି କଣ ପାଳନ ଚାଲିଚି ତମ ଗାଁରେ? କଣ୍ କଣ୍ ଦୋଳି ସବୁ ରଜକୁ ପଡ଼େ?
ରଜକୁ ସବୁପ୍ରକାର ଦୋଳି ଛୋଟରୁୁ ବୃଦ୍ଧ ଯାଏ ସମସ୍ତେ। ଚକ୍ରିଦୋଳି, ରାମଦୋଳି, ରଜଦୋଳି ପାନ ଖାଇ ବ ପୋଡ଼ପିଠା ତ ମୁଖ୍ୟ।
ଯା ହଉ ଏତେ ସବୁ ଆୟୋଜନ ହଉଚି ଆଉ ତାହେଲେ ରଜକୁ ଡାକୁନ ଗାଁକୁ।
ଆ ଡାକୁଚି ତ ତମେ ଆସୁନ ବାହାନା କରୁଚ ସବୁବେଳେ ଏ ବର୍ଷ ଆସିବ ଯେମିତି ଯାହା ହଉ।
ଏଁ-ତାହେଲେ ଆସିବ ତାହେଲେ।
ତମ ଆଡ଼େ
ଆମର ତ ସେମିତି ରଜପାନ ଖାଇବୁ ପୋଡ ପିଠା ଖାଇବୁ ଏରା ସବୁ ଖାଇକି ଖୁସି ମଜା ସମସ୍ତେ ସାଙ୍ଗ ହେଇ ବୁଲିବୁ ସବୁ କିିଛି କରିବୁ ଆଉ।
ହଁ ଆଉ ଭୋଜିଭାତ।
ଭୋଜି ଭାତ ହଁ ଭୋଜି ଭାତ ବି ହୁଏ।
ଏମିତି ସବୁ ଖୁସି ମଜା କରୁ ଆଉ।
କୁଆଡ଼େ କଣ ବୁଲିଯାଅ?
ବୁଲିବାକୁ କାଇଁ କୁଆଡେ ଯାଇଚି କି। ବୁଲିବାକୁ ଦେଖିବା କୁଆଡେ ଗୋଟେ ଯିବା ଆଉ। ଆଧ୍ୟାତ୍ମିକ ସ୍ଥଳି ଗୋଟେ ଯିବା ଖୁସି ଲାଗିବ ଯେମିତି ଆଉ।
ହଁ ଆମ ଗାଁ ଆଡେ ଆସିବ ଆଉ।
ହଁ ତମ ଗାଁ ଆଡେ ତ ନିଶ୍ଚୟ ଯିବି ପ୍ରକୃତିର ସୌନ୍ଦର୍ଯ୍ୟ ଭରା ଗାଁ ତମର।
ନା କଣ?
ହଁ।
ଏମତି ହିଁ ହୁଏ ପାଞ୍ଚ ଖଣ୍ଡ ଗାଁରେ ମିଶିକି କରନ୍ତି ସବୁ ଗୋଟେ ଗୋଟେ ଜାଗାରେ।
ନାଁ- ହଁ।
ହୁଁ- ଭାରି ନିଦୁଆ ନିଦୁଆ ଲାଗୁଚି।
ହୁଁ ପାଗ କେମିତି ଅଛି କି?
ପାଗ ମେଘୁଆ ପାଗ ଅଛି ଟିକେ ପାର୍କ ଆଡ଼େ ଦେଖିବା ଯିବା। ବୁଲାଚଲା କଲେ ଟିକେ ଖୁସି ଲାଗିବ ମନ ଟା। ଭଲ ରହିବ।
ତମ ଆଡ଼େ ପାର୍କ ହେଲାଣି କି?
ହୁଁ- ପାର୍କ ଅଛି।
ଅ ହଁ।
ଭଲ ଲାଗିବନି ନଏଲେ ଆଉ।
ହଁ। ପାର୍କରେ କଣ କଣ ଅଛି?
ସବୁ କିଛି ଅଛି।
ତଥାବି?
ତାପି କୁକୁଡ଼ା ଦୋଳି ଇଏ ଦୋଳି ସିଏ ଦୋଳି। ଏମିତି ସବୁ ଅଛି ଆଉ।
ହଉ ଆମ ଆଡ଼େ ବତକ ଦୋଳି ତମ ଆଡେ କୁକୁଡ଼ା ଦୋଳି ଅଛି ସେଟା କେମିତିଆ?
ଅଛି ଗୁଟେ ଦୋଳିଟେ ଆଉ।
ଅ ହଁ ଅ ହଁ ବଡ଼ ଛୁଆଙ୍କ ପାଇଁ କଣ କଣ ଅଛି?
ବଡ ଛୁଆଙ୍କ ପାଇଁ ଆମର ସବୁ ଯେତକ କୁସ୍ତି କୌଶଳ କରନ୍ତି ସେମାନଙ୍କ ପାଇଁ ତା ଭିତରେ ସବୁ ସାରଞ୍ଜମ୍ୟ ଅଛି ଏଠି ସମସ୍ତେ କ ଫୁଟୁବଲ୍ ହେଇ ପାରିବେ?
ଛ ଆଁ।
ଉଁ।
ଆଉ ସମୟ ତ ଆସ୍ତେ ଆସ୍ତେ ଆଗୁକୁ ଗତି କରୁଛି।
ଉଁ।
ତଥାବି ପାଗ ମାନ୍ଦା ଆଛି। ଆଉ କଣ କ କରିବ?
କଣ ଗୋଟେ କରିବା ଆଉ। ଭାରି କିନ୍ତୁ ଚିଡ଼୍ ଚିଡ଼ା ଲାଗୁଚି ଯାହାକୁହ।
ହଁ ଅ ଗରମ ଗୁଳୁ ଗୁଳି
ହୁଁ। ଲାଗିବ ତ ଆଉ ଆଉ ଭଲ୍ ଲାଗିବନି ଆଉ।
ଅ।
ଆଉ କଣ ଖାଇଚ?
ଖାଇ ଥିଲି ଭାତ।
ହଉ ଆଲି ମୁଁ ବି ଯାଇ କି ଭାତ ଫାତ ଦିଟା ଖାଇ ଦେଇକି ଆସିବି ତାପରେ ଟିକେ କଥ ଥାଇ ଜିବା ନାଁ କଣ କହୁଚ? ତାଲେ ମୁଁ ଯାଇ ଖାଇ ଦେଇକି ଆସୁଛି। ରଉଚି ତାଲେ।
ହଁ ହଁ।